ହାଲୋ ହଁ କଣ କରୁଛନ୍ତି? ହାଲୋ।
ହୁଁ ହାଲୋ।
ହୁଁ କଣ କରୁଛନ୍ତି?
ଏଇନେ ନା ଖାଉନଥିଲୁ ଖାଉଥିଲୁ ଜଳିଖିଆ ଆଉ।
ଓ ହୋ ସକାଳ କାମ ତାହେଲେ ସଇଲାଣି ଆଉ?
କଣ?
ମୁଁ କହିଲି ସକାଳ କାମ ତାହେଲେ ସଇଲାଣି?
ହୁଁ। ଜଳଖିଆ ଖାଉଥିଲୁ ବର୍ଷା ତ ହଉଥିଲା ଟିକେ ଭୋରୁ ଭୋରୁ ଆଉ।
ହୁଁ ବର୍ଷା ତ ଉଠେଇଚି ବର୍ଷା। ସିଜିନି ଆସିଗଲା ଆଉ।
ବର୍ଷା ଟିକେ ଟିକେ ଭୋରୁ ଭୋରୁ ରଉଥେଲା। ହୁଁ ତମ ଆଡେ ବର୍ଷା ଫର୍ଷା ହେଇ ନାଇଁ।
ହଁ ହେଇଛି ନା ବର୍ଷା ସିଜିନି ପା ଆସିଲା ହୁଁ ବର୍ଷା ହବନି ନା। ସବୁ ଆଡେ ତ ବର୍ଷା ଏଇନାନାକେ। କଁ କହିଲ?
ଇଏ ଲଘୁଚାପ ଅଛି ଏଇନାକେ ବା ଆଜି ବାଇଶି ତାରିକି ଆଜି ପା ଆଜି ଅଛି।
ଆଜି ଲାଷ୍ଟ ଅଛି ଲଘୁଚାପ।
ହୁଁ ସିଜିନି ମୌସୁମ୍ ପଳି ଆଇଲାଣି।
ମୌସ୍ ହୁଁ ରଜଠୁ ମୌସୁମୀ ଆସେ।
ଧାନ ଚାଷ ପାଇଁ ବି ସବୁ ତଳା ଫଳା ପକେଇଲେଣି।
ହୁଁ ବର୍ଷା ହେଲେ ତଳା ପକେଇବା ପାଇଁ ସୁବିଧା ହବ ବର୍ଷା ନହେଲେ କଁ ତଳା ପକେଇ ହବ କି।
ହୁଁ।
ବର୍ଷାଟା ନିହାତି ଦରକାରେ।
ଏ ବର୍ଷ ବି ତଳା ପକେଇଛନ୍ତି ବର୍ଷାଟା ବି ହେଇଗଲେ ଏଇନା କାମ ଲାଗି
କାମ ହଁ ଧାନ ଚାଷଟା ଭଲ ହବ ଯଦି ବର୍ଷା ହୁଏ ତାହେଲେ ଭଲ ଧାନ ଚାଷ ହବ।
ବର୍ଷା ବି ଟିକେ ଆଗୁଆ କରାହବ ଯଦି ଭଲ ହବ ନହେଲେ ନାଇଁ ତ ମରୁଡି କଣ ହବାର ଅଛି କହୁଥେଲେ ଆଉ।
ମରୁଡି।
ହୁଁ ଆଗୁଆ ବର୍ଷା ଏ ବର୍ଷ ବେଶୀ ନାହିଁ।
ଓହୋ। ଆଉ ମରୁଡି ହେଲେ ତ ଯାହା ହେଇଥିବ ସବୁ ନଷ୍ଟ ହବ ଧାନ ଆଉ।
ହୁଁ ହୁଁ। ହୁଁ ତ ଆପଣ ବର୍ଷାଟା ଏତେ ନାହିଁ କୋଉଠି।
ହୁଁ।
ଗଛ
ଆଉ କଣ ଉଁ ତୁ କଁ କଁ ଖା
ଗଲେଣି।
ହଁ ଆମ ଆଡେ ଯୋଉ ଚାଷ ହେଲାଣି ଉଁ ଯୋଉ ଉଁ ଆମର ଟିକେ ଲେଟରେ ହୁଏ। ଚାଷ ଆ
ହୁଁ ହୁଁ।
ଉଁ ଲେଟରେ ହୁଏ ଉଁ ଯୋଉ ଏବେଠୁ ଯାହା ଇଏ କରିବା କଥା କହିଲେ ବର୍ଷା ହେଲେ ଜଲଦି ହବ ଯଦି ବର୍ଷା ନ ହୁଏ ତାହେଲେ ଲେଟରେ ହୁଏ।
ହୁଁ ହୁଁ। ଆଉ କଁ ତମର ସବୁ ଚାଲଚି?
ଦମ ଆଡେ ଆଗୁଆ ହଁ ଯିଏ ଯିଏ ଚାଷ କରୁଥିବ ତାର ଅମଳ ହବ ଆଗରେ। ଆଉ ଯାହାର ପଛେରେ ହେଇଥିବ
ହଁ ଆମର ତ ସବୁ ସୋସାଇଟି ମଣ୍ଡି ଅଛି।
ହୁଁ।
ଏଠି ସବୁଁ ଏଇ ଜୁଲାଇ ମାସରୁ ତ ରେଜିଷ୍ଟ୍ରେସନ ଚାଲିବ। ତାପରେ ପ୍ର ଫୋନ ନଭେମ୍ବର ଡିସେମ୍ବରରେ ଆସେନା ଉଁ ଧାନ ଫାନ ଦିଅନ୍ତି ଆଉ।
ଓ ହଁ ମଣ୍ଡି ରେ ସେଇ ଧାନ ଫାନ ଆଉ।
ବନ୍ଧୁ ଆମର ଏଇଠି ରହିଯାଉଚି ନା ମନ୍ଦିର ରେ ସବୁ ଲୋକ ଦିଅନ୍ତି।
ମଣ୍ଡିରେ ଧାନା ଦେଲେ ଟିକେ ଅଧିକ ରେଟ ରେ ସେମାନେ ନେବେ ଧନଟା। ଆଉ ଆମେ ଏମିତି ହୁଁ ଆମେ ଏମିତି ଯଦି ଗାଉଁଳିଆ ଦେଇଦବା ତାହେଲେ ସେମାନେ ଟିକେ କମ ରେ
ହୁଁ ମଣ୍ଡିରେ ଧାନ ଟିକେ ଚାଷି ମାନେ ଅଧିକ ପଇସା ଗମେଣ୍ଟ କରିଚି ବୋ ବୋନସ ଟା ଆଠଶହ ଟଙ୍କା।
ହୁଁ। ପ୍ରଫିଟ୍ ଟିକେ ଅଧିକ।
ଆ ଟିକେ ଅଧିକ ଲାଭ ପାଇବେ ଆଉ। ସେଇଥିପାଇଁ ତ ଚାଷୀ ମାନଙ୍କର ଚାଷ କରିବାର ଆଗ୍ରହ ଟା ବଢି ଯାଇଚି ଆଉ।
ଅଧିକ ବଢ଼ିଯିବ ହଁ ଗମେଣ୍ଟ ଯେତିକି ଆମକୁ ଇଏ କରିବେ ଚାଷ ଇଏଟା ଅଧିକ ବଢ଼ିଯାଏ। କି ଆମକୁ କିଛି ଚାଷ ର ଯଦି ଉନ୍ନତି ହେଏ କିଛି ମିଳିପାରିବ ଅଧିକ ଆ ଚାଷ କରିବ ନିି ନା
ଆା
ହ
ଆଗ ଏବେ ସଳା ଗାଡି ଘୋଡା ଯେମିତି ସବୁ ଚାଲୁଚି। ରାସ୍ତାରେ ଚାଲିକି ଯିବାଟା ବି ପୁରା ବିପଦ ହେଇଗଲାଣି।
ହଁ ଆ ସବୁଦିନ ଶୁଣିବୁ ନିହାତି କିଛି ନା କିଛି ଦୁର୍ଘଟଣା ହେଇଥିବା ଦରକାର। ହେଇଚି ନା ନିହାତି ହଉଚି ଦୁର୍ଘଟଣା ଆ କେତେବେଳେ କ କମ ହଉଛି ଦୁର୍ଘଟଣା ଟା। ନିହାତି ସବୁବେଳେ ଶୁଣିବାକୁ ନ୍ୟୁଜ୍ ମିଳୁଚି।
ବର୍ଷା ଦିନ ଟା ଟିକେ ଘରୁ କୁଆଡେ ବାହାରି ହବନି ବର୍ଷା ଫର୍ଷା ହବ ଯେ ଜୋରେ ଉ।
ହଁ। ବର୍ଷା ଦିନରେ ବି କେଉ ଠିକ୍ ଟାଇମରେ ବର୍ଷା ହେଉଚି କି ବି।
ଭଲ ମିଳିବେ ବର୍ଷା ଦିନ
ବର୍ଷା ଦିନରେ ହଁ ବର୍ଷା
ବର୍ଷା ଦିନରେ ବିଲରେ ଯୋଉ ଧାନ ବିଲ ମାନଙ୍କର ସବୁ ଆମର ଖଇଞ୍ଚି ବସେ।
ତୁମେ ସବୁ ଧର।
ଜାଲ ପକୋଉ ବି ବସେ ଖଇଁଚି ବସେ ସେଇଠୁ ସବୁ ଚୁନା ମାଛ ପୁରା ପିଓର ଦେଶୀ ଚୁନା ମାଛ ଟା
ସେଇରା ଭଲ। ଏବେ ମିଳିବ କିନ୍ତୁ ବର୍ଷା ହେଇଗଲେ ମିଳିବେ ସବୁ ସେ ମାଛ।
ପୁରା ପିଅରର ଦେଶୀ ଚୁନା ମାଛ କି ଆମର ଆମପଟରେ।
ହଁ ହଁ।
ପୁରା ମାସେ ତ କଣ୍ଟିନ୍ୟୁ ମାଛ ପଡିବେ ବର୍ଷା ଦିନ ରେ ଆଉ। ସେଇ ସେପ୍ଟେମ୍ବର ବେଳକୁ କୁ ଅଗଷ୍ଟ ଲାଷ୍ଟରୁୁ ଷ୍ଟାର୍ଟ ହେଇଯିବ ସେପ୍ଟେମ୍ବର ରେ ପୁରା ମାଛ ଟା
ଓହ ସେତେବେଳେ ଅଧିକ ବର୍ଷା
ଧାନ ଟିକେ ହେତେବେଳେ ଫୁଲ ହେଇ ଆସିବ ଧାନ ସେତେବେଳେ ପାଣି ବର୍ଷା ହେନେ ଜୋରେ
ହୁଁ।
ସେତେବେଳେ ପୁରା ମାଛ ଖସନ୍ତି।
ଉଁ ହୁଁ।
ପୁରା ମାଛ ମାନେ ଦିନକୁ ତିନି କେଜି ଚାରି କେଜି ପାଞ୍ଚ କେଜି ପୁରା ପଡନ୍ତି ମାଛ ଚୁନା ମାଛ ପୁରା ପିଓର ଦେଶୀ ତୁନା ମାଛ।
ସେଇଟା କିନ୍ତୁ ଭଲ ନା ଦେହ ପାଇଁ ଦେହ ପାଇଁ ବି ଦେଶୀ ମାଛ ଭଲ।
ପିଓର ଦେଶୀ ଚୁନା ମାଛ।
ତମର ଚାଷୀ ଗାଁ ମାନେ ଆ ମାଛ ଥିବେ ଆଉ ଯେ ସବୁ ମିଳିବ ଆଉ। ଚାଷୀ ଗାଁ ମାନଙ୍କରେ ସବୁ କିଛି ମିଳେ। ହୁଁ କିଛି କିଣିବାକୁ ପଡ଼େନି ଜିନିଷ ଚାଷୀ ଗାଁ ଭିତରେ କିଛି ବେଶୀ ଜିନିଷ କିଣିବାକୁ। ସବୁ ନିଜେ।
ଏ ଗାଁ ରେ ରହନୁ ନା ସବୁ କିଛି ଟା ମିଳି ଯାଉଛି ଚାଷରୁ।
ତାପରେ ଯାହାଟା ନଦିଅ ସେଇଠୁାରୁ ଆମେ କିଛି ଖାଇକି ବି ବିକିପାରିବା ଲୋକଙ୍କୁ ଆମେ ନିଜେ କିଛି ପାଇପାରିବା।
ଘରକୁ ଧରିକି ଆଣିଲେ ଖାଆନ୍ତି ଭଲ ଲାଗେ। ଦେଶୀ ଭାତ୍
ହୁଁ ଦେଶୀ ମାଛ ଟା ତ ଭଲ ଲାଗିବ। ଦେଶୀ ମାଛ ଭଲ ନୁହେଁ।
ମାଛ ଧରିବାର ବି ଗୋଟେ ମଜା ଅଲଗା।
ପାଣି ଭିତରେ।
ପାଣି କିନ୍ତୁ ଜାଲ ପଡିଥିବ ସେ ପାଣିରୁ ମାଛ ଧଝରିବା ଟା ଗୋଟେ ଆହୁରି ମଜା ଲାଗେ।
ଆଉ ପାଣି ଭିତରେ ପଶି
ମାଛ ଖାବା ତ ନ ଧରିବା ତା ପାଇଁ ମଜା ନାହିଁ ଏ ଯୋଉ ବିଲରେ।
ପାଣି ଭିତରେ କେତେ କେତେ ପାଣି ଥାଏ ତା ମାନେ ଇଏରୁ
ପାଣି ଟିକେ ଅଧିକ ହେଲେ ଉପରୁ ଖସିଲ ସେ ମାଛ ସାଣ ଉଠ। ଗୋଟେ ରାତିରେ ମାଛ ଉଠିଯିବେ। ଶହ ଶହ କିଲୋମିଟର ଉଠିକି ପଳିଆସିବେ।
ଉ ହୁହ?
ଏ ଆମର ପାଖରେ ବି ଗୋଟେ ରହୁଛି ଏଠି ରେମାଲ ଡ୍ୟାମ
ହୁଁ।
ଆମ ଗାଁ ଟା ଆକ୍ଚୁଆଲି ଏପଟେ କୃଷେଇ ନଦି ସେପଟେ ରେମାଲ। ମଝିରେ ଆମ ଗାଁ ଏଣୁ ରେମାଳ ଛପ ପାଣି ଛାଡିଦେଲେ ବଡ ବଡ ମାଛ ଆସିବେ ରେମାଳାରେ ହୁଁ। ରେମାଲ ଡାମ ଯେତେବେଳେ ପାଣି ଛାତ ଏପଟରେ ପୁରା ମାଛ ବଡ ବଡ ମାଛ ପଶିବ।
ତାପରେ ବି ଆମେ କହିବା ଖରା ଦିନରେ ତ ତୁମର ପାଣିର କୌଣସି ଅସୁବିଧା ହେବନି କାରଣ ନଦ ଚାରିପଟ ଥିଲେ କୌଣସି ପାଣିର ଅସୁବିଧା ହୁଏନି କାହାର ନଦୀ ଚାରିପଟରେ।
ଖରା ଦିନରେ ଟିକେ ଶିଖି ଯାଇଥିଲା ନଈ ନାଳ ଏବେ ସବୁ ବର୍ଷା ହେଲେ ପୁଣି ପୁରୀ ଉଠିବ ଆଉ। ନା ଆମର ପାଣି ଟା ସୁବିଧା ଅଛି।
ହୁଁ କାହିଁକିନା ସବୁ ଗାଁ ରେ ପାଣି ଶୁଖିଯାଏ ନା ଦେଖ ହଥିବେ ବହୁତ ହଇରାଣ ହେଉଥିବେ ନା ଗାଁ ମାନଙ୍କରେ
ଏ ନାହିଁ ଆଉ ସେଇଥିପାଇଁ ଟିକେ ମରୁଡି ହୁଏ ଚାଷୀ ମାନେ ହଇରାଣ ହୁଅନ୍ତି।
ଓହୋ ମି କହିକି ତ କେନାଲ କରିହେବ ନା।
କେଜାଣି ଗମେଣ୍ଟ କିଛି କରୁନାହାନ୍ତି କେନାଲ ଆମପଟରେ ଟିକେ ନାହିଁ ଆମ ଗାଁରେ କେନାଲ ନଁ ନା ପାଖରେ ଯୋଉ ଗାଁ ଅଛି ଖାଲ ଫଳ କଣସ କେନ୍ଦ ସେ ସବୁ ଅଛି କେନାଲ। ବାଲିପାଳ କ୍ଷେତ୍ରାପାଳ ସବୁ ସେ ସବୁ ଅଛି। ଆମ ଗାଁଟ୍ଟାରେ କେନାଲ ନାହିଁ ଯେହେତୁ ଚାଷୀ ମାନେ ସବୁ ବର୍ଷା ଉପରେ ନିର୍ଭରଶୀଳ। ଆ ନଈରୁୁ ପାଣି ମଡେଇବାତ କେତନ ପାଣି ମଡ଼େଇ ବେ। ପାଣି ମଡେଇକି କଣ ଧାନ ଗଛ ବଞ୍ଚେଇବ ବର୍ଷା ନହେଲେ ସେ ଫାଟିଯିବ ମାଟି।
ମାନେ ଗଭର୍ଣ୍ଣମେଣ୍ଟକୁ କମ୍ପ୍ଲେନ୍ କରୁନ ସେମାନେ କେନାଲ୍ କରିବା ପାଇଁ।
ଗମେଣ୍ଟ କୁ କହିନେ କଣ ହବ ଗମେଣ୍ଟ ସିନା ସୁଣିନେ ବିନା ଟାସ୍କ ରେ ଚାଷ ବା ଟିକେ ପ୍ରବତ ହଉଚି କାହିଁକି ନା ବର୍ଷା ଉପର ପୁର ନିର୍ଭର ଶିଳ ସମସ୍ତ ଚାସି
ହୁଁ ଆଉ ବର୍ଷା ଉପରେ ତ ନିର୍ଭରଶୀଳ ହବାକୁ ହିଁ ପଡିବ
ବର୍ଷା ତ କେନାଲ ନାହିଁ ବର୍ଷା ପ ରାଶୁ ମନ୍ଦିର ନିିର୍ଭର କର ରୁହନ୍ତି ବର୍ଷା ହନ୍ତି ଏଟା ଭଲ ଲାଭ ଧାନ ହବ ଲାଭ ପାଇବା ନନା ମରୁଡି ଚାଷୀ ମନରୁ ତ
ଆଉ ନହେଲେ ପାଣି କେଉଁଠୁ ଆଣିବେ କେତେ ମଡ଼ିବେ
କାହିଁକି ନା ସେ ଟା କିଛି ଚାକିର ବାକିରିର ନାହିଁ ଏତେ ଫେସ୍ସିଲିଟ ଏ ଚାଷ ଉପରେ ହିଁ ସବୁ ପରିବାର ନିର୍ଭର ଧାନ ଟା ହେଲା ପ୍ରଧାନ ଚାଷ
ହୁଁ ଧାନ ତ ତ ନିହା ତି ନିଜେ କରିକି ବି ଆମେ ଅନ୍ୟ ଜଣଙ୍କୁ ବି ଇଏ କରିପାରିବା
ଧାନ ଟାରୁ ଯଦି ଯେ ସେ ଲଶ୍ କରିବେ ବର୍ଷା ଉପରେ ସବୁ କିଛି ଡିପେଣ୍ଡ କରେ
ପରେ ଆଉ ଅନ୍ୟ କିଛି ଚାଷ ହେବ ପୁଣି ଧାନ ଇଏ ପ
ତ ଧାନ ରୁ ଟିକେ ଭଲ ପଇସା ବାହାରେ ଆଉ
ହୁଁ
ଗଭର୍ ମେଣ୍ଟ ଯୋଉ ବଢେଇଦେଲା ସବ୍ସିଇଟ୍ ଟା ସେଇଠୁ
ହଁ
କେନାଲ ଟା ସୁବିଧା ହେଇଯ ନା କିଏ ଭଲ ହୁଅନ୍ତା ପାଣି ଗାମ ଛାଡା ଯେତବେଳେ କେନାଲ୍ ର ସେପଟେ ହଉ ଭଲ ହୁଏ। କେନାଲ ଅଛି ନା କଣ ସବୁ ଅଛି ଏମାନେ ସବୁ ଚାଷରୁ ଭଲ ପଇସା ପାଉଛନ୍ତି
କେନାଲ ଦ୍ଵାରା ପାଣି ମଡେଇ ଦିଅନ୍ତି ବିଲମାନଙ୍କୁ
ହଁ ତାଙ୍କର ବର୍ଷ ନହନ ସେ କେନାଲ ଦି ଟା ଖୋଲିଦେବେ ପାଣି ମାଡିଯିବ ବିଲର ତାଙ୍କର କିଛି ଅସୁବିଧା ନାହିଁ ଆମ ଗାଁରେ ଟିକେ ଅସୁବିଧା ହ
ହୁଁ କେନାଲ ଥିଲା ସୁବିଧା ହେଇଥାନ୍ତା କି ଧାନର କିଛି ଅସୁବିଧା ହେ
ହୁଁ କହୁଚି କୋଉ ଦିନ ଗମେ ଦର ଆଖି ଖଟୁଛି କୋଉ ଦିନ ଦୂର
ହଁ ଗଭର୍ଣ୍ଣମେଣ୍ଟ ଯେଉଁଦିନ ଚାହିଁବ ସେଇଦିନ ହେବ ଆଉ ଆ କମ୍ପ୍ଲେନ୍ ଦିଆଯାଇଛି ମାନେ ଗଭର୍ଣମେଣ୍ଟ ଶୁଣିବାକୁ ବାଧ୍ୟ ହେବ ତାପରେ ଧୀରେ ଧୀରେ ହୁଁ ଯାହା ବୋଲି ତମେ କହୁଛ
ଏବେ ସବୁ ଲିଫ୍ଟ୍ କାମ ବାହାରିଛି ଦେଖିବା ସେଠାରୁ ଯଦି କିଛି କାମ କିନ୍ତୁ ଚାଲିଛି କଂପ୍ଲିଟ ହେଇନି ଯୋଉ ବିଲକୁ ସବୁ ପାଣି ପାଇପିଇ ସବୁ ପଡୁଛିଇ ଇରିଗେସନ କାମ ଟା
ହଁ
ସେ ତା ସବୁ ଯଦି ନେବା ଆହୁରି ବି ଲୋକ ହେଟି ଫସଲ କରିପାରିବେ ବାଇଗଣ ବିଲାତି ଜହ୍ନି ଭେଣ୍ଡି କାକୁଡି ସବୁ ଚାଷ କରିଥାଏ
ଓ।
ବର୍ଷା ଦିନରେ କେବଳ ଧାନ ନା ଆଉ କିଛି ହୁଏନି, ଖରା ଦିନରେ କିଛି ଚାଷ ସେ ବିଲ ସବୁ ପଡଆ ପଡୁଛି।
ହଁ ହଁ।
ଖରା ଦିନରେ ବି ଚାଷ କରିହବ। ପାଣି ଟା ଠିକ ଠାକ ଆସିଲା।
ଠିକ ଠାକ ଆସି ହଁ ସବୁ ଚାଷ କରିବା ପାଇଁ ସେ ପରିବା ଚାଷ ସହି
ହଁ ସବୁ ଜନ୍ହୀ ଭେଣ୍ଡି କାକୁଡି ବୋଇତାଳୁ ସବୁ କିଛି ହେଇ ପାରିବ।
ହୁଁ, ହୁଁ, ସବୁ ଲଗେଇ ପାରିବା।
ଥିଲା ଆମର ଲିଫ୍ଟ ଇରିଗେସନ୍ ର ପାଇପି ଚାଲିଛି କାମ ଚାଲିଛି ଏବେ, ସ ଯିବ ଆଉ ମାସେ ଭିତରେ ସରିଜିବ, ପାଣି ତ ନଈରେ ଆମ ପାଖରେ ଥାଇକି ପାଣିର ବହୁତ ଅସୁବିଧା ହଉଛି ଆଉ।
ସେ ମେନ ହେଲା ଜମିରେ ପାଣି କେନାଲ ଥିବା ଦରକାର କି ଅନ୍ୟ କିଛି ସୁବିଧା ଥିଲେ ସେମାନେ ସାହାଯ୍ୟ ହୋଇପାରିବ ଆଉ ନହେଲେ
କାମ ଚାଲିଛି ଯୋଉ କଣ୍ଟାକ୍ଟର ମାନେ କରଛନ୍ତି ତାଙ୍କୁ କୁହା ବି ହେଇଥିଲା ଟିକେ ଜଲଦି କଲେ ଚାଷୀ ମାନେ ଟିକେ ଜଲଦି ଟିକେ ଫସଲ କରିପାରିବେ।
ହୁଁ।
ଆମର ଏଇନା ବାଦାମ, ଚିନା ବାଦାମ ସବୁ କିଛି
ସବୁ କିିଛି ଲଗାଯାଏ।
ଏବେ ତ ସବୁ ଗଛରେ ପଣସ, ଆମ୍ବ ତ ସରି ଆସିଲାଣି ଏବେ ସବୁ ପଣସ
ଅ ଏ ଯୋଉ ସି